ହ୍ୟାଲୋ।
ଜୟ ଜଗନ୍ନାଥ।
କଁ କରୁଚ?
ଏଇ ବସିଥିଲି ଆଉ ତମେ?
ମୁଁ ଏଇ ବସିଚି, ଖାଇସାଇଲଣି?
ନା ଖାଇନି।
ଖାଇନି ଖାଇବା, ଆଉ ତମେ?
ହଁ ମୁଁ ଖାଇସାଇଲିଣି।
କଁ ଖାଇଲ?
ଖାଇଲି ଭାତ, ଡାଲି, ଭଜା, ବଢିଚୁରା, ଶାଗ।
ଆ ପୁରା ଦେଖି ଖାଇବା ଆଉ। ପଖାଳ ଭାତ ନା ଡାଲି ଡାଲି ପା ଗରମ ଭାତ।
ଗାଁ ରେ ରହିବ ମାନେ ତ ଏଇଭଳିଆ ଖାଇବା ହିଁ ଖାଇବ ନା।
ଏଠି ତ ଛାଡ ଏଠି ଖାଲି ପାଟି ସୁଆଦିଅ ଦେହ ପାଇଁ ହିତ।
ନା ଗାଁ ରେ ବଢିଆ ଖାଇବା, ଆଉ ଆଜି ରୋଷେଇ ହେଇନି କି କଁ ଏତେ ଲେଟ ଡେରି ହେଲାଣି।
ହଁ। ଯାଏ ଖାଇନି ଖାଇବି ଆଉ ଈଟିଲି ଟା ହଉ ଖାଇବି ଆଉ। ଭଉଣୀ ଟିକେ ସିଆଡେ ଯାଇଚି ଆସିଲା ପରେ ଯିବି ଖାଇବି ଆଉ।
ଆଚ୍ଛା। ଆଉ। କ ରୋଷେଇ ହେଇଚି?
ଆଉ ମହାବନାୟ କେବେ ଯାଇଚ ନା?
ମହାବିନାୟକ ତ ଯାଇଚି ହଁ ମହାବିନାୟକ ଯାଇଛି। ହଁ ମହାବିନାୟକ ଯାଇଚି।
ସେଇଟି କେତେ ସେଇଠି କେତେ ମ ହ ମାଙ୍କଡ କେତେ ଥାଏ ଦେଖିଚ ନା। ଏଥି କିଛି ପର୍ସ ଏ ପର୍ସ ଧରିକି ଯିବ ମାନେ, ସେ ଭାବିବେ କଁ ଖାଇବାକୁ ନେଇଚ ସେ ଟଣାଟଣି କରିବେ।
ହଁ ସେଟି ବହୁତ ମାଙ୍କଡ ଅଛନ୍ତି ମହାବିନାୟକ ରେ।
କେତେଥର ଯାଇଚ ନା ଯାଇନ?
ହଁ ମହାବିନାୟକ ମୁଁ ବହୁତ ଥର ଯାଇଚି। ସେଟି ଯୋଉ ଅ ଖରା ବେଳ ଟାଇମ ରେ ଯୋଉ ଭୋଜନ ଟା ଦିଅନ୍ତି ଯୋଉ ପ୍ରସାଦ ଟା ସେଟା ଖାଇଚ?
ନା, ତମେ ଖାଇ
ସେଇଟା ଖା ହଁ ମୁଁ ଖାଇଚି, ବହୁତ ବଢିଆ ଲାଗେ ସେ ଖାଇବା ଟା ପୁରା ସ୍ଵାଦିସ ଷ୍ଟ ଖାଇବା।
କଣ କଣ ଖାଇବାକୁ ଦିଅନ୍ତି?
ଦିଅନ୍ତି ଅରୁଆ ଡାଲମା ଗୋଟେ ଭଜା ଟାଇପ ର କଣ ଆଉ ଗୋଟେ ମୁଗରେ, ଆଉ ଗୋଟେ ଶାଗ ସେଇଟା ଗୋଟେ ପକେଇକି ଦିଅନ୍ତି। ଆଉ ଗୋଟେ ଘାଣ୍ଟ ଭଳିଆ ଦିଅନ୍ତି ଖିରି ଦିଅନ୍ତି। ହଁ ଶାଗ ମୁଗ ଆଉ ଘାଣ୍ଟ ଆଉ ଲାଷ୍ଟରେ ଖିରି।
ଇସ୍ ସେତିକି କହିଲଣି ଏତିକି ତ ଏତେ ଆଁ ଖାଇବାକୁ ଭଲ ଲାଗିବ।
ଆଉ
ବିରଜାରେ ଦିଅନ୍ତି ନା ପ୍ରସାଦ ଖାଇବା ପାଇଁ ନା ଦିଅନ୍ତି ନି?
ବିର ସବୁ ମନ୍ଦିରରେ ପ୍ରସାଦ ଦିଅନ୍ତି ଖରା ବେଳେ ସବୁଠି ଉଁ ରୋଷେଇ ହୁଏ। ତମେ ସେଠୁ ଟିକେଟ୍ କାଟିକି ଖାଇବ।
ଓ ହୋ ଟିକ୍
ଗୋଟେ ଗୋଟେ ମନ୍ଦିରରେ ଦିଅନ୍ତି। ମାନେ ମାଗଣା ରେ ଦିଅନ୍ତି। କିନ୍ତୁ? ଅ ସବୁ ମନ୍ଦିରରେ କିନ୍ତୁ ଟିକ କେଟ୍ କାଟିକି ଖାଇବ ପ୍ରସାଦ ଖରାବେେଳେ ସବୁ ମନ୍ଦିରରେ।
ଓ ହ ଆଉ ଆମର ଲିଙ୍ଗେଶ୍ଵର ଯାଇଛ? ଲିଙ୍ଗେଶ୍ଵର
ଲିଙ୍ଗେଶ୍ଵର କୋଉଟା କହିଲ?
ଉଁ ଲିଙ୍ଗେଶ୍ୱର ଯେ ପାଣିିକୋଇଲି ରେ ଯୋଉ ଲେଫ୍ଟ ସାଇଡ୍ ଯିବାକୁ ଯୋଉ ରାସ୍ତା ଲିଙ୍ଗେଶ୍ୱର ହେଲ ନଦୀ ନଦୀ ସାଇଟ୍ ରେ ମନ୍ଦିର ଟା।
ନାଁ
ସେଇଠି କାଳେ ଗୋଟେ ଅଛି ଆଉ ଗୋକ୍ଷେନସ୍ୱର ମନ୍ଦିର।
ହଁ ଗୋକ୍ଷେନସ୍ୱର ମନ୍ଦିର ତ ମୁଁ ବହୁତ ଥର ଯାଇଛି। ସେଠି ବି ପ୍ରସାଦ ଦିଅନ୍ତି, ହଁ ସେଠି ବି ପ୍ରସାଦ ଦିଅନ୍ତି ଖାଇବା ପାଇଁ।
ସେଠି ବି ଦିଅନ୍ତି?
ହଁ ସେଠି ବି ପ୍ରସାଦ ଖାଇଛି ମୁଁ ଖରାବେଳେ।
ଓ ହଁ ଅ ଆଉ ଆମର ଯ ଆ ଏଇ ବି ସରୋବର ଆମର ତ ସରୋବର ଏବେ ନାଇଁ।
ସରୋବରରେ ଦୋଉନାହାନ୍ତି ଖାଇବା ପାଇଁ।
ନା ସରବରରେ ନାଇଁ।
ସରୋବର ରେ ନାଇଁ, ସରୋବର ରେ ଖାଲି ପାର୍କ ଟା ସେଠି ତମେ ବୁଲିବ ଫଟ ଟ ଫଟ ସବୁ ଉଠେଇବ ମଜା ମସ୍ତି କରିବ।
ଯାଜପୁର ଟାଉନ ରେ ବି ଏବେ ଗୋଟେ ହେଇନି ସନ୍ତୋଷୀ ମାଙ୍କ ମନ୍ଦିର?
ହଁ, ସେଠିକି ବି ଯାଇଛି ସେଠି ବି ଦଉଚନ୍ତି ଖରାବେଳେ ଖାଇବା ପାଇଁ।
ସେଠିବି ଦଉଚନ୍ତି?
ହଁ
ସେ ମନ୍ଦିର ଟା ବହୁତ ସୁନ୍ଦର ହେଇଚି ଧଳା କଲର ଚୁନ ଟାଇପ ରଙ୍ଗ ଦିଆ ହେଇଚି ଭଲ ଲାଗୁଚି।
ନାଇଁ ସେଟା ତମକୁ ସଖାଳୁ ଯଦି ଯିବ ତାହେଲେ ସକାଳୁ ଗଲେ ତାଙ୍କୁ କହିବ ସିଏ ବନେଇବେ ତମ ଯେତିକି ଜଣ ଯାଇଥିବ ସେତିକି ଜଣ ପାଇଁ ତାପରେ ତମେ ଖରା ବେଳେ ଖାଇବ ଭୋଜନ କରିବ।
ଓହୋ ସେପଟେ ସନ୍ତୋଷୀ ମା ମନ୍ଦିରରେ?
ହଁ
ମୁଁ କହୁଛି ଯେ ସେଥିପାଇଁ ଧର ଗୋଟେ କିଛି ପ୍ରୋଗ୍ରାମ କରିବୁ କିମ୍ବା ନିର୍ବନ୍ଧ କରିବୁ କିମ୍ବା ଜନ୍ମ ଜନ୍ମଦିନ କି
ସେଠି ସବୁ ହୋଉଚି। ଏବେ ଯୋଉଟା ଅ ବାହାଘର ପୂର୍ବରୁ ଯୋଉ ସବୁ ଫଟୋ ଉଠଉନାହାନ୍ତି?
ହଁ ନିର୍ବନ୍ଧରେ ଯୋଉ କରନ୍ତ
ନିର୍ବନ୍ଧ ରେ ହଁ ନିର୍ବନ୍ଧରେ ଯୋଉ ସବୁ ଫଟୋ ଉଠୁଚନ୍ତି ସେଇଗୁଡା ବି କରାହୋଉଚି। ସେଠି
ଆଉ ଏ ଏ ଯୋଉ ପଢାପଢି ପଢାପଢି ଚାଲିଛି ସରିନି ଆଉ।
ଆଉ ତା ପାଖରେ ଆ ମାନେ ଟାଉନ୍ ଯାଜପୁର। ଟାଉନ ରେ ଭଲ ଭଲ ମନ୍ଦିର କଣ କହିଲ ମା ବିରଜା ଅଛନ୍ତି ସେ ସନ୍ତୋଷୀ ମାଙ୍କ ମନ୍ଦିର।
ଅଛନ୍ତି ବରୁଣେଶ୍ଵର ଯୋଉଟା ମନ୍ଦିର ସେଇଟା ଅଛି ଆଉ ଆଉ କଉଡା ଆଉ ଆହୁରି ଜାଗା ଅଛି।
ବଇଛନ୍ତି ଶିବ ଠାକୁର ଯୋଉ ମୂର୍ତ୍ତି ଗୋଟେ ବଡ କେତେ ଫୁଟ୍ ର ଯୋଉ ହେଇନି।
ସେଇଟା ହଉଛି ଗୋଟେ କୌଣସି ଗାର୍ଡ ନ ମୁଁ ଜାଣିନି। ସେଇଟା ଗୋଟେ ବି ସେଇଠି ବି ସେଟା ବି ଗୋଟେ ଅଛି ଫେମସ।
ବହୁତ ବଡ ମ ମାନେ ଠାକୁରଙ୍କ ମୂର୍ତ୍ତି ହେଇଛି ସେଠି।
ହଁ, ସେଟା ଆମ ବୋଧେ ଓଡିଶାର ସେକେଣ୍ଡ ନା ଫାଷ୍ଟେ ବଡ ମୂର୍ତ୍ତି। ଶିବଙ୍କର।
ବହୁତ ବଡ଼ ମୁଁ ଯାଇଥିଲି ।
ସେଠିକି ବି ମୁଁ ଯାଇଛି।
ତା ସାଇ ସାମ୍ନାକୁ ଗୋଟେ ଛୋଟ ମୂର୍ତ୍ତି ବି ହେଇନି କି ଠାକୁରଙ୍କର।
ହଁ ସେଇ ଯୋଉ ସାମ୍ନା ଟା ଯୋଉଟା ଛୋଟ ମୂର୍ତ୍ତି ଟାକୁ ଦେଖିକି ସେ ବଡ ମୂର୍ତ୍ତି ସେଟା କରାଯାଇଛି।
ଓହୋ।
ହୁଁ।
ଏଇ ଦଶଶହ ମେଘ ଘାଟ ଯୋଉ ଜମାମା ସାତ ଗୁଣିରୁ ଦେଇ ଦେଇ ନାହାନ୍ତି କି। ସେଇ ପାଖେରେ ତ
ହଁ, ସେଇଟା ବି ପାଖରେ ଅଛି। ସେଟା ବି ବହୁତ ଭଲ ସେଠି ବି ସବୁ ମାନେ ଫଟୋ ଫଟ ଯୋଉ ଇଏ ପାଇଁ ସୁଟ୍ କରାହଉଛି। ସେଠି ବି ବହୁତ୍ ଭଲ।
ସେଠି କୁସୁମା କୁସୁମା ଯୋଉ ହେଇଛି ସେଇଠି ବି ସବୁ ଫଟୋ ଫଟ ଉଠାହଉନି କି। ହଁ!
ହଁ, ସେଠି କୁସୁମାରେ ବି ସେମାନେ ବି କୁସୁମା ଆଉ ଏତେ ଭଲ ହେଇକି ନାହିଁ। କାହିଁକି ନା ସେଗୁଡା ସବୁ ନା ଘର ହେଇକି ମାନେ ଅଲଗା କିଛି କରିଦେଇଛନ୍ତି। ସେମିତି ଯୋଉ ଆଗରୁ ଯୋଉ ସୌନ୍ଦର୍ଯ୍ୟ ସବୁ ଥିଲା। ଫୁଲ ଫୁଲ ଗଛ ଲଗା ହେଇକି ସେଗୁଡା ଆଉ କିଛି ନାହିଁ।
ହୁଁ
ନାଇଁ ଆଉ ସେଗୁଡା କିଛି ନର୍ମାଲ ଗୋଟେ ହେଲା। ଅ ସେ ତା ସାଇ ଏବେ ଯୋଉ ତା ସାଇଡ଼ରେ ସନ୍ଧ୍ୟା ବେଳେ। ଏ ଦଉଛନ୍ତି ସବୁ ଖାଇବା ଯୋଉଗଡା ସବୁ ରହୁଛି ସେଇଗୁଡା ବହୁତ ଭଲ ରହୁଛି।
ଏ ଯୋଉ ଯୋଉ ତମ୍ବୁ ମାରିକିରି କରୁଛନ୍ତି ନା ଷ୍ଟଲ ମାରିକ ଯଉ କରୁଛନ୍ତି ତ।
ହଁ ହଁ ସେଇଗୁଡା ସେଗୁଡା ସେଇ ଖାଇବା ଗୁଡା ସବୁ ବହୁତ ଭଲ। ଖାଇବା ଦଉଛନ୍ତି ସବୁ ଗୁଡା ଭଲ ନୁହଁ ବଟ୍ କଉ ଦିକି ନା ନା ଯାଉ ଉଛନ୍ତି ସନ୍ଧ୍ୟା ଟାଇମରେ ଯିବ ଦେ ଖିବ ସେଠି ବହୁତ ଭିଡ ରହୁଛି କେବଳ ସେ ଯୋଉ ଖାଇବା ପାଇଁ। ସେ ଯୋଉ ସୁ ସବୁ ଯୋଉ। ପଡିଛି ଯୋଉ ଖାଇବା ଗୁଡା ସେ ଖାଇବା ଗୁଡା କୁସୁମ ପାଖରେ ଖାଇବା ବହୁତ ଫେମସ ହେଇଯାଇଛି ଏବେ। ଆଉ ସେଠି ଅଛନ୍ତି ବି ଯଉ ଯାଜପୁର ଟାଉନରେ ବି ଜଣେ ଅଛନ୍ତି। ଏ ସଖାଳୁ ଗଲେ ତମେ ଖାଇପାରିବ ଦହିବରା ହଉ। ଅ କି ଅଲଗା କିଛି ବି ଇଏ ହଉ ଯୋଉ ଦଉଛନ୍ତି ଜଣେ। ଏ ଜଣେ ମାନେ ପରିଚିତ ମାନେ ମାନେ ଲୋକପ୍ରିୟ ଲୋକଟେ ଯୋଉ ଚ ନ୍ଦନ ଭାଇ ଯିଏ।
ଚନ୍ଦନ ଭାଇ ଦହିବରା ଚାଟ ହେରିକା ସବୁ ଦଉଛନ୍ତି ତ। ସେ ଯେ କା କେଦାରନାଥ ଯାତ୍ରା ବି ସେ କରିନଥିଲେ କି?
ହଁ ହଁ ସେଇ ସେଇ। ସିଏ ଦଉଚନ୍ତି। ସିଏ ବି ବହୁତ୍ ଫେମସ୍। ତାଙ୍କ ଗତିରେ ବି ବହୁତ୍ ଭିଡ ରହୁଚି। ସେ ମାତ୍ର ଘଣ୍ଟେ କି ଦି ଘଣ୍ଟା ଭିତରେ ଟୋଟାଲି ସବୁ କି ଛି ତାଙ୍କର ବିକ୍ରି ହେଇଯାଉଛି ତ ସେଠିକି ତମେ ଜଲଦି ଯିବ ଆଉ। କଣ୍ଟାକ୍ଟ୍ କରିବ କେତବେଳେ ସେ ରହୁଚନ୍ତି କେତବେଳେ ଆସୁଚନ୍ତି।
ଏଇଟା କୋଉଠି କଲେଜ ପାଖରେ ନା କୋଉଠି?
ହଁ ସେଇଠି କଲେଜ ସାଇଟ୍ ରେ ପୁରା ସାମ୍ନା ଟାକୁ।
ହୁଁ
ସେଇଠି ରହିକି କରିବ ଆଉ।
ଫୁଟବଲ୍ ଯୋଉ କଣ ହକି ଷ୍ଟାଡିୟମ ଗୋଟେ ହେଇନି କି ସେଠି ହକି ଷ୍ଟାଡିୟମ ବି ହେଇଚି।
ହଁ ହକି ଷ୍ଟାଡିୟମ ବି ହେଇଚି ଏବେ। ଏବେ ଆସିନଥିଲେ କି ଦ୍ରୌପଦୀ ମୁର୍ମୁ ଆସିନଥିଲେି କି ବିରଜା ମନ୍ଦିରକୁ।
ହଁ ତାଙ୍କର ଯୋଉ ପିଣ୍ଡ ପକେଇବାକୁ ହଁ ଏ ତାଙ୍କର ବି ପିଣ୍ଡ ପକେଇବାର ଗୋଟେ ଥିଲା ତ କିଛି କରିକି ଯାଇଚନ୍ତି।
ସେଇଥେରେ ଏକାତିରେ ସେ ଆସିଥିଲେ। ସେଇଟାରେ ସେ ପୁରା ସଜା ହେଇକି ବହୁତ ସୁନ୍ଦର ଭାବେ ସଜା ହେଇଥିଲା ମନ୍ଦିରକୁ।
ରାସ୍ତା ଆରିକା ବି ପୁରା ସେ କ୍ଲିନ୍ ମାନେ ସଫା ସୁତୁରା ପୁରା କରିଦେଇଥିଲେ।
ଏବେ ବି ଅଛି ଏବେ ବି ମୁଁ ରଜରେ ଯୋଉ ଯାଇଥିଲି ଏବେ ବି ଅଛି ପୁରା। ସଫା ସୁୁଥୁରା ସବୁ। ସବୁକୁ ପୁରା ସଫାସୁତୁରା କରିକି ସଜେଇକି ରଖିଚନ୍ତି।
ମୁଁ ସେ ଯୋଉ ଲ ସନ୍ତୋଷୀ ମାଙ୍କ ବୁଝିପାରିଲିନି।
ମୁଁ କହିଲି ତମ ଦିଦି ଯୋଉ ଯାଇଥିଲେ ଆସିଲେନି ନା ଖାଇବା ପାଇଁ?
ହଁ ଆସିବେ ଆଉ।
ଆଚ୍ଛା ଆଛା ହଁ କଣ କହୁଥିଲେ ସନ୍ତୋଷୀ ମା
ହଁ ହଁ।
ହଉ।
ହଉ ରଖୁଛି।
ହଉ ରଖ।